ହାଲୋ।
ହାଲୋ।
ଦିଦି ନମସ୍କାର୍।
ହଁ ନମସ୍କାର୍ କଣ କରୁଚୁ।
ବୁଢ଼ାବୁଢ଼ୀ ଟିଏ ହେଇଥା।
ବୁଢ଼ାବୁଢ଼ୀ ଟେ ହେଇଥା। ବୁଢ଼ା ଟିଏ ହେଇଥା।
ନାଇ ତୁ ବୁଢ଼ୀ ହୋ।
ଆଉ କଣ କରୁଚୁ।
ଏ ବଇଚି ଛାତ ଉପରେ ଗରମ ହଉଛି ଘରେ କଣ କରିବା।
ଓ ହୋ କାଇଁ ପାଗ କେମିତିଆ ଅଛି।
ପାଗ ସେ ନର୍ମାଲ ଅଛି ଚିଲ୍ ଭଳି କିନ୍ତୁ ମତେ ଗରମ ହଉଚି।
ଓ ହୋ ନାଇଁ ଆମ ଆଡେ ତ ପାଗ ଭଲ ଅଛି। ଥଣ୍ଡା ନାହିଁ ନା ଗରମ ନାହିଁ ସେମିତି। ଉ ହୁଁ ଆଉ କାଲି ବର୍ଷା ହଉ
ହୁଁ କାଲି ବର୍ଷା ହଉଥିଲା ପା ଜୋରେ।
କାଲି ଆମ ଆଡେ ବର୍ଷା ତ ଜୋରେ ହଉଥିଲା। ଆଉ ଆଜି ଠୁ ଏ ପାଗ ଟା କୋହଲା ଅଛି ଆଉ।
ହୁଁ ଏବେ ଆ ଆଠୁଟାବେ ମୋ ଗାଡି ଉପରେ ପଡିକି ଆମ ଛାତ ଯୋଉ ଓଳା
ହଁ।
ହେଲା ମୋ ଗାଡି ଉପରେ ପଡିକି ଗୋଟେ ଗାଡି ଟାଙ୍କି ଭାଙ୍ଗି ଯାଇଛି।
ଏ ହେ ଭାରି ତ କ୍ଷତି ହେଲା ଗାଡିର।
ହଁ ପା ଭାରି କ୍ଷତି ହେଇଗଲା।
ହଁ। ଆଉ କଣ ଯାହେଲେ ଦୁଃଖ ଯାହାବି ହେଲେ ପଇସା ଖର ଚ ନାଇ ହଁ।
ଏଇନା ଟାଙ୍କିରେ ଏଇନା ପଳେଇବ। ଦି ତିନି ହଜାର ଟଙ୍କା ଖାଲି ଟାଙ୍କି ଟାକୁ ସଜାଡିବା ପାଇଁ।
ତାଙ୍କ ତାଙ୍କ ସଜଡି ସଜାଡି ବାକୁ ପଡିବ ନାଇଁ। ଆ କଣ କରିବି ଯାହାହେଲେ ବି ତ କରିବାକୁ ପଡିବ ଆଉ ନାହିଁ।
କରିବାକୁ ପଡିବ ଆଉ।
ହଁ।
ଖାଇଯିବ।
ଖାଇଥିଲି ଏଇ ଅରୁଆ ଡାଲମା। ହୁଁ ଆଉ ଭେଣ୍ଡିଆଳୁ ଭଜା। ଆଳୁ ଭରତା ଏଇଆ ଆଉ।
ଓ ହୋ।
ହୁଁ। ଆଉ କ ଆଉ ସବୁ ଭଲ ନାଇଁ ମୁଁ ଏଇନା ବଇଚି ଟିକେ। ଗରମ ପାଣି ଟିକେ ଗୋଡରେ ବୁଡଉଚି। ପାଦ ଟା କାଇ ଦର୍ଜ ହେଇଯାଇଚି ତ।
କାଇଁ କୁଆଡେ କୋଡି ଆଣୁଥିଲୁ କି କୋଉଠି?
ନା ଏଇ ଟିକେ ବୁଲୁ ଏଇ ଛକରେ। ବୁଲିଲି ତ ପାଦ ଟା କାଇଁ ଦରଜ ହେଇଗଲା।
ଓହୋ ତ ବୁଲିକି ତୋ ପାଦ ଦରଜ ହେଇଯାଉଚି।
ଆଉ କଣ ବୁଲିଲେ ଅଧିକ ସମୟ ବୁଲିଲେ ପାଦ ଦର୍ଜ ହେଇଯିବନି। କଷ୍ଟରେ କଷ୍ଟ ହଉଚି ପାଦକୁ। ବୁଲିଆକୁ ଯାଉଥିଲି କଣ ଟିକେ କିଣା କିିଣି ଥିଲା ତ। ସେଥିପାଇଁ ଯାଇଥିଲି।
କଣ ଏମିତି କିଣ କିଣି କଲୁ କି ତୋ ପାଦ ଏକାଥରେ ଇଏ ହେଲା?
ମୁଁ ଆମ ବଜାର ଟା ସାରା ବୁଲିଛି। ଏଇ ସବୁ ଜିନିଷ ପତ୍ର କିଣା କିିଣି କଲି ଆଉ ଝିଅ ପିଲାଙ୍କୁ ଲଗାଲଗି ଜିନିଷ କେତେ
ହ ପୁଟି ବଳି ଦଉନୁ ମୁଁହରେ
ନା ମୁଁ ସେଗୁଡା କଣ ବୋଳନ୍ତି। ଆମ ଘରକୁ ଆମ ଘରକୁ ଛୁଆ ଆଇଲେଣି ପାଠ ପଢିବାକୁ, ଛୋଟ ଛୋଟ ଛୁଆ ସବୁ।
ଆଉ ବାଡ଼ଉଛୁ ନା ତାକୁ ଟୁସନ କରିକି
ନା ମ ମୁଁ କଣ ମୋ ବଡ ଭଉଣୀ ଜଣେ କରୁଛି ବାଳୁତ ଛୁଆ ଗୁଡା ବାଳୁଙ୍ଗା ହଉଛନ୍ତି, କେବେ କେବେ ବଡା ହଉଛି କେବେ କେବେ ନାହିଁ ଆଉ।
ହଁ ହଁ ହଁ ସେ ବାଡେଇବା ଆଛା ଆଛା।
ଆଉ ସବୁ ଭଲ?
ହୁଁ। ସବ ଭଲ ମୁଁ ଦେଖେ ମୁଁ ଗୋଟେ କଥା କହୁଛିି, ଛୁଆଙ୍କୁ ଟୋଟାଲି ବାଡେଇ ବୁନୁ ହେଲା ଛୁଆଙ୍କୁ ଟୋଟାଲି ବାଡେଇବୁନୁ ଘରେ ପୁରେଇକି ଲଙ୍କା ଧୁଆ ଦେଇଦବୁ।
ହଁ ସେ ଲଙ୍କଧୁଆ ସେ ଛୁଆ ବଞ୍ଚିବେ ନା କଣ ହବ ତାଙ୍କର?
ହଁ ସେ ଆପେ ପାଠ ତାଙ୍କର ମନ ରହିବ ପା।
ହଁ ଆଉ ଏମିତି ଛୁଆଙ୍କୁ କଷ୍ଟ ଦବା ଟା ଭଲ ନୁହେଁ।
କାଇ ଭଲ ନୁହଁ? ମୁଁ ଯଦି ଟ୍ୟୁସନ କରେ ତ ମୁଁ ସିଏୟା ହିଁ କରନ୍ତି।
ତୁ ଯୋଉ ଏମିତି ଦଣ୍ଡ ଦଉଥିଲେ ତମର ତମ ସ୍କୁଲରେପା ଦଣ୍ଡମୁକ୍ତ ଅଞ୍ଚଳ ଥିଲା।
ଆ ଏବେ ବି
ହଁ ହଁ। ଅଛି ଦଣ୍ଡ ଆଉ ସରକାର କରୁଛି ଛୁଆଙ୍କୁ ମାଡ ମରାହବନି ଆଉ ତୁ ଲଙ୍କା ଧୁଆ ଦବା ପାଇଁ।
ସରକାର କଣ କରିବମ ଯାହା କରିବ ମୁଁ କରିବି।
ତୁ କରିବୁ ତୁ ପାଠ ପଢିକି ମଣିଷ ହଉନୁ ସରକାର କାମ କରିବୁ। ଆଉ ମଣିଷ ହେଲା ବୋଲି ତୋର ତ ତୋର ଭୋଟ ହେଲାଣି ବୟସ ହେଲାଣି ଭୋଟ ଦବା ବେଶୀ ପୁଛୁ ତୁ ତ ଏନା ନାବାଳକ ଅଛୁ। ହଁ ଆଉଁ ପଚିଯାଇ
ଏକୋଇଶ ଏକୋଇଶ ଏକ ଦିଇ ହଜାର ପାଞ୍ଚ
ଆଉ କଣ?
ଏକୋଇଶ ବର୍ଷ।
ହଁ।
ହ।
ଆଉ ସବୁ ଭଲ ଘରେ ସମସ୍ତେ କେମିତି ଜେଜେଙ୍କ ଦେହ କେମିତି ଭଲ ନା?
ଜେଜେକଂ ଦିହ ସେମତି ଯଥେ ତଥ ଚାଲିଛି ଆଉ ଆଉ ଚାଲି ବୁଲି ପାରୁନାହାନ୍ତି, ତାଙ୍କୁ ଲାଟିନ୍ ଫାଟିନ୍ ନଉ ନେଇକି ଟେକିକି ନେଇକି ଯିବା ପଡୁଛି।
ହଁ ଯ ବୟସ ହେଲାଣି ନା, ଆଉ ସେ ତ ସେ ସମୟର ଲୋକ ବୋଲି ଖାଇ ପିିଇ କି ଭଲ ଏପର୍ଯ୍ୟନ୍ତ ଚାଲିଛନ୍ତି। ଏବେକା ଲୋକ ତ ସେ ଯାଇ ଯିବେନି
ହଁ ଆ ଆ ଆଜି କାଲିକା ଲୋକ ସେ ଷାଠିଏ ଓପରକୁ ବି ଟପିବେ
ଟପିବନି ଆଉ ଏମିତିି ସବୁ କଥା ଆଉ ଆଉ ସବୁ କଣ?
ଅଲଗା ଜିଗାକୁ ଯିବୁ ଅଲଗା ଜିଗାକୁ ଯିବୁ ଜାପାନ ଫାପାନ ସାଡେ ଯିବୁ ଲୋକ ସବୁସହେ ଶହେ ଶହେ ଦଶ ଏମିତି ଏତେ ଏତେ ବର୍ଷ ବଞ୍ଚକି ସେ ତଥାପି ଚାଲି ବୁଲୁଛନ୍ତି । ହଁ ତାଙ୍କ ସେଟା ଖାଦ୍ୟ ପାଦ୍ୟ ଖାଦ୍ୟ ପିଇଆ ଖିଆ ପିଇବା ତାଙ୍କର ସବୁ ଠିକ ଠିକ ଠାକ ନା ଆଉ
ହଁ
ନାଇଁ ଆମର ଏଠି ତେଲ ମସଲା ଖାଲି ଖାଇଚଲ ଛକକୁ ଯିବ ବରା ବରା ପରା ପଚାଶ ଟଙ୍କା ନ ଖାଇଲେ ମନଶାନ୍ତି
ଖାଲି ତେଲ ଜିନିଷ ଖାଇବାକୁ ସମସ୍ତଙ୍କର ଇଛା । ନାଇଁ କିି? ତେଲ ଜିନିଷ ଖାଇବାକୁ ଇଛା ଆଉ ଭଲ ସନ୍ତୁଳା ଡାଲମା ଗୁଡା ଲୋକ ଖାଇବାକୁ ଇଚ୍ଛା କରୁନାହାନ୍ତି, ନାଇଁ କିି, ଖାଲି କହୁଛନ୍ତି ଆମେ ଆଇଁଷ ଖାଇବୁ ଏ ଏଇ ସବୁ ଲୋକ ହଉଛନ୍ତି
ଆଇଁଷ, ଆଇଁଷ ଖାଇଲେ କିଛି ନାହିଁ, ଆଇଁଷ କୁ ନୋ କମ୍ପରମାଇଜ୍ ।
ଆଇଁଷ ଖାଉଛନ୍ତି, ଆଇଁଷରେ ପୁଣି ଯେତିକି ଦରକାର ଖାଇବା ନା ଆଉ କଣ ସବୁବେଳେ ପ୍ରଚୁର ଖାଇଲେ କଣ ହବ?
ଦରକାର ଖାଇବୁନା, ସଦାବେେଳେ ତେଲ ମସଲା ପକେଇକି ଖାଇଲା ବେଳକୁ
ଉଁ ହୁଁ କଥା, ଗୋଟେ ନାଇଁ ମାନେ ଅତି ଉଁ ତେଲ ଦେହ ଯାଇ ଅତି, ଅତିଖିଆ ହଗାରେ ଯାଏ ସେଇଭଳିଆ, ଖାଇ ବେଶୀ କମ ବେଶୀ ଦେଖ୍, ବେଶୀ ଖାଇଲେ, ଦେହ ଖରାପ ହବ, ପେଟ ଖରାପ ହବ, ଲାଭ କଣ ହ
ଖାଲି ଆମ, ଆମ ଦେଶ, ଆମ ଦେଶରେ ତ ଖାଲି ଖାଇବୁ ଆଉ, ଖାଇବୁ, ପିଇବୁ, ବଞ୍ଚିବୁ ।
ହଁ ତାପରେ ଯାହା ହଉଛି, ହଉ
ଯାପରେ ଯା ହଉଛି ହଉ।
ଆଉ କହ?
ଆଉ କଣ ତୋ ଆଉ କଣ କରିବୁ? କିଛି ମାନେ ଆଉ କିଛି କରୁନୁ, ଜପ୍ ଫବ୍ ।
ନା ମୁଁ ଚାକିରି କରୁନି କିଛି ହଁ ସେଇ ଛୋଟ ଛୁଆ ଟା ଗୋଟେ ପାଠ ପଢିବାକୁ ଆଇଛି ଆମ ଘରକୁ ତ
ଓ ଛୋ ପାଠ ପଢଉଛୁ ଟିୟୁସନ କରୁଛୁ?
ହୁ ନା ମ ଭଉଣୀ ଟୁଇସ ପାଠ ପଢଉଛି ଛୁଆ ଚାରି ଛଅ ଜଣ ଆଉଛନ୍ତି ପାଠ ପଢିବାକୁ ଆଉ
ଓ
ହଁ ଆଉ କଣ ଖେଳ ଖେଳିବାକୁ ଯାଇନୁ କୁଆଡେ ସାଙ୍ଗ ସାଙ୍ଗମାନଙ୍କ ସାଙ୍ଗରେ
ନା ସାଙ୍ଗସାଥି ବୁଲାବୁଲି ନାହିଁ ସକାଳୁ ନାକରୁ ବ୍ଲଡ ପଡୁଛି ରାଲି ରାତିରେ ନାକରୁ ବ୍ଲଡ ପଡୁ
ଥଣ୍ଡାରୁ ଥଣ୍ଡାରୁ, ଆଉ ଡ ଡାକ୍ତର ଦେଖଉନୁ? ହ ହ
ହୁଁ କଣ ଡାକ୍ତର ଦେଖିବା ଆମେ ଆଉ ଦିଟା ଦିନ କି ଆଉ ଡାକ୍ତର ଦେଖଛୁ
ହୁଁ ହଁ ଆଉ କଣ, ଏମିତି ସବୁ କଥା। କଣ ନାକ
ହୁଁ ।
ହୁଁ ।
ଅପରେସନ ହବାକୁ କହିଥିଲା, କହିଲା ବର୍ଷେ ଦେଢ ବର୍ଷ ଘରେ ବସିବି । ବର୍ଷେ, ଦେଢ ବର୍ଷ ଘରେ କିଏ ବସିବ, ଆଉ ଚାକିରି ବାକିରି କଥା ଦେଖିବୁ ନା ଆଉ ଚାକିରି ବାକିରି କରିସାଇଲା ପରେ, ତାର ଯୋଉ ଏକ୍ସପିରିଏନ୍ସ ଗୁରା ଯଉ ମିଳିବ, ଏକ୍ସପିରିଏନ୍ସ ଗୁରା କ ଥିବରଥିବ ବର୍ଷେ ଢ ବର୍ଷ ପଡେ ତୁ ଅଗ କୋଡିଏ ଚାିରି ବାକିରି ପକେଇିଲୁ ଆରାମସେ ଗୋଟେ ଭଲ ଜବ୍ ପାଇକି ବସି
ଓ ହଁ
ସେ ନାକରୁ ଅଧିକା ପ୍ରାୟ ଟାଇମ ବ୍ଲଡ ବାହାରେନା ଓ ସେଇ ଅଧିକା ଟିକେ ଥଣ୍ଡା ହେଇଗଲେ । ଏକ୍ସ୍ରିମ୍ ଲେବୁଲ ସେତେବେଳେ ଯାଏଁ ବାହାରେ।
ହଁ। ଅଧିକା ଥଣ୍ଡା ହେଇଗଲେ ବ୍ଲଡ ବାହାରିବ ତ ଦେଖି ଚାଇଁ ତୁ ଟିକେ ଘି ଘିଅ ଖାଉନୁ ସବୁବେଳେ ଘିଅ ଖାଇଲେ
ଘିଅ ମ ଶୁନୁ ଶୁଣୁ ଘିଅ ମୋହୁ ଅ ଯୋ ଏ ଛେନା ଗୁଡ ତୁଳସୀ ପତ୍ର ଅଁଳା ସବୁ ଖାଇଦଉଚି ସବୁ ଖାଉଛି
ଆଉ ତୁ ତାହେଲେ ବ୍ୟାୟାମ କର୍ ସକାଳୁ ଉଠିକି ଚାଲେ ସକାଳୁ ଉଠିକି ଚାଲେ ହଁ
ହଁ
ହୁଁ ଶଖ ହଁ ସକାଲୁ ଉଠିକି ଚାଲେ ଦେଖିବୁ ଦେହ ଭଲ ହବ ଆଉ ତ ଦେହ ତୁ ଯେତେ ଝାଳ ବହିବ ସେତେ ଦେହ ଭଲ ହବ
ହୁଁ
ପାଦ ଟିକେ ଦରଜ ହଉଛି ତ ମୁଁ ଗରମ ପାଣିରେ ପାଦ ଗରମ ପାଣିରେ ପାଦ ବୁଡେଇକି ରଖିଛି ଟିକେ ଦରଜ କଟିବ
ଓ ହୋ
ଏମିତି ସବୁ କଥା ଚାଲିଛି ଆଉ ନାଇଁ ଏବେ ତ ରଜ ଗଲା ତୁ ତୋ ମାମୁଁ ଘରୁ ବୁଲିକି ଆଇୁ ଲୁ ଆଉ
ହ ବା
ହୁ ହଁ ଭଲ ବୁଲାବୁଲି କର ଆଉ କମ ସମୟ ତ ହେଇଗଲାଣି ମୁଁ ଏବେ ରଖ ରଖୁଛି ପରେ କରିବି ଆଉ